ହ୍ୟାଲୋ।
ହଁ କଣ କରୁଚ଼?
ଏଇ ରୋଷେଇ କରୁଥିଲି ଆଉ।
ଆଚ୍ଛା ଆଉ ତମର ଆଡେ ବର୍ଷା ହଉଛି?
ହଁ ହଁ ଆମ ଆଡ଼େ ପ୍ରବଳ ବର୍ଷା ହଉଛି।
ଆଛା ଆଉ ଆଉ କଣ ଖାଇବା କଣ ଆଜି
ଯୋଉ ଭାତ ଏବେ ବସିଛି ଆଉ ଯୋ ପୋଟଳ ତରକାରି ହେରିକା ଟିକେ ହବ ଆଉ।
ଆଚଛା ଆଉ ତମ ସେ ଆଡେ ସରିଲାଣି ଧାନ ଚାଷ ହେରିକା।
ନାଇଁ ଏବେ ଆମର ହଳହକା ବୁଲା ହବ ବର୍ଷା ହଉଛି ବର୍ଷା ପାଣି ଖାଇଲା ପରେ ହଳହେକା ବୁଲା ହବ।
ତୁଣ୍ଡିଅନା ଟା ପଡିବ ଆଉ
ହଁ ନାଇଁ ଆମର ତ ଖାଲି ଯେମତି ହଳ ହେଇକି ଅଛି। ଆଉ ବର୍ଷା ଯା ହଉନଥିଲା ତ ଆଉ ବିଲରେ ସିନା ପାଣି ହେଲେ ଟିକେ ମାନେ ପଡିବ ତଳି ଟିକେ ପଡିବ ଆଉ ସିଏ ଏବେ ତ ହେଇ ଆଜି କଣ ଟିକେ ଜୋରେ ବର୍ଷା ହଉଚି ଛାଡିବାକୁ ନାହିଁ ଟିକେ ବାହାରକୁ ଯାଇ ହଉନି। ଏଠି ତ ବସ୍‌ସୁବିଧା ହଉଚି ଆଉ ମୁଁ ଫୋନ କଲି ଆଉ। ତମ ସାଡେ କଣ କେମିତି ସବୁ ଇଏ ହଉଚି ଆଉ ଲଘୁଚାପ୍ ତ ଥିଲା।
ହଁ।
ଦେଖିଥିବ ତ ନ୍ୟୁଜ ହେରିକାରେ ନା।
ହଁ ନିଉଜ ଦେଖଥିଲୁ ଚାରି ପାଞ୍ଚ ଦିନ ପାଇଁ ଏଇନା ଲଘୁଚାପ ଅଛି।
ହଁ। ଆଉ ତମ ପୁଅ ଝିଅ କଣ କରୁଚ଼ନ୍ତି ସବୁ।
ମୁଁ ପୁଅ ସ୍କୁଲ ଯାଇଛି ଝିଅ ଘରେ ବସି ଖେଳୁଛି ଆଉ।
ଆଚ୍ଛା ପୁଅ କୋଉଥିରେ ପଢିଲାଣି ଇଏ।
ମୋର ଏବେ ପଞ୍ଚମ କ୍ଲାସ ହେଲା ଆଉ ଝିଆ ପ୍ରଥମ ଆଉ।
ହୁଁ ସେ ଖାଲି କଣ କୋଉ ସ୍କୁଲରେ ମାନେ ଏଇ ଗଭର୍ଣ୍ଣମେଣ୍ଟ ସ୍କୁଲ ନା ଏଠି ଶିଶୁ ମନ୍ଦିର କେ
ନାଇଁ ନାଇଁ ଗମେଣ୍ଟ ସ୍କୁଲରେ ପଢୁଛି ଆଉ
ହଁ ଏବେ ତ ଗଭର୍ଣମେଣ୍ଟ ର ଭଲ ସୁବିଧା ତ ମିଳିଲାଣି ଆଉ ସବୁ ପ୍ରକାର ତ ମିଳୁଚି ତାଙ୍କର ତ ଡ୍ରେସ୍ ମିଳୁଚି ତାପରେ ତିନି ଟାଇମତ ମାନେ ସପ୍ତାହକ ସାରା ତନ୍ତ ଖାଇବା ଭଲ ମାନେ ତିନିଟା ଅଲଗା ଅଲଗା ପ୍ରକାର ଦିଆ ହଉଚି ଖାଇବା। ଆଉ ବହି ପତ୍ର ତ ସବୁ ମିଳୁଚି ସେମିତି। ଆଉ ତାଙ୍କର ତ ଡ୍ରେସ ବି ଏବେ ବଦଳି ଯାଇଚି। ମାନେ ସୋମବାରରୁ ଶୁକ୍ରବାର ଗୋଟେ ଡ୍ରେସ ପୁଣି ଶନିବାର ଆଉ ଗୋଟେ ଡ୍ରେସ। ଏ ଦିଇଟା ଥିଲା।
ହଁ। ମୁଁ କହିଲି ତମେ ଏଇନା କଅଁ କରୁଚ଼।
ମୁଁ ଏଇଠିକିେ ବସିଥିଲି ବାହାରେ ବର୍ଷା ହଉଛି ତ ଆଉ ମୁଁ ଏବେ ଟିକେ ହେଇ ସକାଳୁ ଟିକେ ଜଳଖିଆ କରିକି ଏଇଠି ଟିକେ ହଁ ବୁଲୁଥିଲି ବର୍ଷା ହଉଚ ଟିକେ ବାହାରେ ଟିକ ଛିଡି ମୁଁ ଦେଖୁଛିି। କେମିତି କଣ ବର୍ଷା ହଉଛି ଆଉ।
ହଁ ଜଳଖିଆ କଣ କଲ।
ଜଳଖିଆ କଲିି ଏଇ ରୁଟି ଆଉ ଚାହା।
ଆଚ୍ଛା ଆଉ କଣ କହୁଥିଲି ତମର ଆଉ କେତେ ଲାଗିଛି ପନିପରିବା। ନା ନା ଲଗେଇ ନା କିଛି।
ନାଇଁ ଅଳପ କିଛି ଲାଗିଛି ଆଉ। ପୋଇ ପୋଇ ଲାଗି ସେଇ ଆଉ କାଙ୍କୁଡି କଖାଳୁ ଏବେ ଏତିକ ଟ ଲଗା ହେଇଛି ଆଉ।
ଯା ହଉ ଭଲ ଆଉ ହଁ ଏବେ ତ ବର୍ଷା ଦିନ ଆସିଲା। ଏବେ ଯୋଉ ଗଛ ଲଗେଇଦବ ସେ ଗଛ ଟା ରହିବ।
ହଁ।
ଆଉ ସେଇ ଯୋଉ କାକୁଡି ଜହ୍ନି ଏଗୁଡାକତ ଦେଶୀ ପରିବା ନା ମାନେ ଏ ଦିନ ଲଗେଇ ଖାଇବା କଥା ଆଉ ବଜାର ରୁ କେତେ କିଣିକି ଆଣିବ ଏବେ ତ ଯୋଉ ରେଟ୍ ଇଏ ଅଛି। ବଜାରରୁ କିଣିକି ହେଲେ ଯାହାବି ହେଲେ ମାନେ ଅଧିକ। ଆଉ ତାପରେ କଣ ବ ଜିନିଷରେ କଣ ସାର ମସଲା ମାନେ ସାର ଗୁଡାକ ଦିଆ ହଉଚି ଅଧିକ। ଏଗୁଡା କଣ ଆମର ଏଇଟା ଏଇଗୁଡା ପ୍ରାକୃତିକ ଜିନିଷ ମାନେ ତମେ ଯାହା କରିବ ସେଥିରେ କଣ ଖତ ଫତ ସାର ହରିଆ ଦିଆ ହେଲା। ମାନେ ଉମ ଏ ଘର ବାଡି ପରିବା ଗୁଡାକ ଭଲ। ମାନେ କିଛି କି ହେଲା ଶାଗ ଫାଗ ହେରିଆ ଖାଇଲ କି ପନିପରିବା ଖାଇଲ ବାଡ଼ିର ଅ ଯେମିତି ଆମର ଅମୃତ ଭଣ୍ଡା ହାରିକା ହୁଏ ସଜନା ଶାଗ କୋ ଶଳା ଶାଗ ହେଲା ଏ ସବୁ କଣ ଦେହ ପାଇଁ ଆମର ଭଲ
ହଁ। ନାଇଁ ଏସବୁ ଜିନିଷ ଅଛି ଜେ ଆମ ବାଡିରେ।
ଓହୋ ନାଇଁ ଆମର ତ ଏତେ ବାଡି ଫାଡି ଏତେ ନାହିଁ। ଆଉ ମୁଁ ଭାବ ତମ ସେଠି ସଜନା ଶାଗ କଣ ହୁଏ ନା କଣ ମୁଁ କହିଲି ଏତିଏ ଉମ ନଲେ ପଠେଇବ ଆମ ପାଇଁ ଆଉ।
ଓ ହଉ ପଠେଇଦବା ଆଉ।
ଆଉ ତମର ଯୋଉ ଇଏ ଶାଗ ହଉଚି ମଦ୍ରଙ୍ଗ ଶାଗ ହଉଚି?
ମଦ୍ରାଙ୍ଗ ଶାଗ ହୁଏ ଏବେ ବିଲରେ ବିଲରେ ବୁଦା ବୁଦା ହଉଚି ଆଉ।
ଆଚ୍ଛା ନାଇଁ ମଦରଙ୍ଗା ସାଙ୍ଗ ଟିକେ ମତେ ଭଲ ଲାଗେ ସେଇଟା ତ ଜାଣିଥିବ ଆ ମଦୁରଙ୍ଗ ସାଗର ଟା ଆମର ମାନେ ଆଖି ପାଇଁ କେତେ ଭଲ ଡକ୍ଟର ମାନେ ବି କହୁଚନ୍ତି ସେଟା ଆ ଆଖି ପାଇଁ ଭଲ ଚୁଟି ପାଇଁ ବି ଭଲ। ଶରୀରରେ ମାନେ ଭିଟାମିନ୍ ବି ବଢାଏ ସେମାନଙ୍କ ଉମ ତା ଯୋଉ ସିଝା ଟା ସେଟା ଭଲ ଲାଗେ କି ହେଟା ଭାଜିକି ଖାଇବ। ସେଟା ପୁରା ବଢିଆ ଲାଗେ ଇଏ।
ଆଉ ଦେଖିଆ କେତେଳେ ତୋଳିକି ତମ ପାଇଁ ଦିଟା ପଠେଇଦବା ଆଉ।
ହଁ ହଉ ମୁଁ କହିବି କେତେବେଳେ ଖଲି ତମ ସାଡେ ବାପା ହାଇକା ଯାଆନ୍ତି ମୁଁ କହିବି ତମେ ତାଙ୍କ ହାତରେ ଟିକେ ପଠେଇବ ଆଉ।
ଉ ହଉ।
ପଠେଇବ ବ ଆମର ବି ପିଜୁଳି ହଉଚି ଆଉ ତମ ପାଇଁ ନହେଲେ ପିଜୁଳି ପଠେଇବୁ ଆଉ।
ହୁଁ ଆମର ଯଦି ପିଜୁଳି ନଥିବ ତାଲେ ପଠେଇଦବ ଆଉ।
ହୁଁ ତମ କଥା ଟା ଟିକେ ଏତେ କ୍ଲିୟର ଆସୁନି।
ବର୍ଷା ହଉଛି ତ ସେଥିପାଇଁ ଆସିୁନଥିବ ଆଉ।
ହୁଁ ନେଟୱାର୍କ ଇଏ ହଉଥିବ ବୋଧେ ଆଉ। ଆଉ ଆଉ କଣ
ହଁ ବର୍ଷା ତ ଆଜି ପୁରା ସକାଳୁ ଲାଗିଚି ଜେ ମାନେ ଟି କେ ବି ଛାଡୁନି ପୁରା ହଉଚି ପୁରା ବହୁତ ଜୋରରେ ମୁଁ ଆଜି ଯାଇଥାନ୍ତି ଟିକେ ହ ଷ୍ଟେଲ ବର୍ଷା ଏମିତି ହଉଚି ଆଉ ଯାଇ ହବନି ଦେଖିଆ ବର୍ଷା କମିଲେ ଯାଇକି
ବର୍ଷା ଛାଡୁ ଦେଖିବା ଟାଇମ ହେଲେ ଯିବା
ହଁ। ଆଉ କଣ କି ଯୋଉ କଣ କହୁଥିଲି ଜେ ଆଜି ଆ ଦିପହର ପାଇଁ ଆଜି ଦିପହର ପାଇଁ ଆଜି କଣ ରୋଷେଇ ହଉଚି?
ସେଇ ଦି ପହର ପାଇଁ ଏବେ ତ ସକାଳେ ସବୁ ଆମର ଖିଆ ହେଲା ଏଇ ରୁଟି ଏଇ ଯାହା ହେଲେ ଭଜା ଫାଜା ଖିଆ ହେଇଚି ଆଉ ଦି ପଅର ପାଇଁ ତ ଏଇ ଭାତ ଆଉ ପୋଟଳ ତରକାରୀ ସବ କରିଦେବି ଆଉ।
ଆମର ଆମର ଅଛି କଣ ଆଜି ଭାତ ତ ଆମର ହେଇ ସାରିଲାଣି। ତାପରେ ଏଇ ଯୋଉ ଆସେ ଛଚିନ୍ଦ୍ରା ଯୋଉ ଆସେ। ସେଇ ଛଚିନ୍ଦ୍ରା ଗୋଟି ଭଜା। ଆଉ ଡାଲମା ହାରିକା ବୋଧେ କିଛି ହବ ଆଉ ଆଜି ତ ଶନିବାର ଅଛି ଆମର ଶନିବାର କେହି ଆଇଁଷ ଖାଆନ୍ତିନି ଉଁ ସେଇଟା ହବ ଆଉ ଯଦି କିଛି ଭଜା ଭଜି ଯଦି ତାର କିଛି ମମି କରିବେ କରିବେ ଆଉ।
ଉଁ ହଁ ଛଚିନ୍ଦ୍ରା ଭଜାଟା ଗୋଟି ଭଜାଟା ଭଲ ଲାଗେ।
ହୁଁ। ରୋଷେଇ ତ ମୁଁ ତ ଏତେ କରେନି ମାନେ ଭଜା କ ମାନେ ଏବେ ଯାଇଁକି ହଷ୍ଟେଲ ଗଲାରୁ ଯାହା ଶିଖିଲିଣି। ନହେଲେ ଘରେ ଆମର ରୋଷେଇ ସବୁ ମ ମୋ ମମି ହିଁ କରନ୍ତି।
ହୁଁ।
ଆଉ। ଏଆ ଆମେ ଖାଲି କଣ ଘରେ ଦେ ସେ ଆମେ ଯେତେ କଲେ ବି ମା ମାନେ କଲେ ତାଙ୍କ ହାତ ରନ୍ଧା ଟିକେ ଭଲ ଲାଗେ। ଆଉ ଆମର ତ ଆମେ ଯାହା ସେମିତି ସେମିତି କରିଦବା କଥା ଆଉ।
ହଁ ମା ହାତ ରଥା ଛାଡିବ ସବୁଠାରୁ।
ହୁଁ।
ଆପଣଙ୍କ ରୁ ମାକୁ ନେଇ ଯାଉନାହାନ୍ତି ସାଙ୍ଗେରେ ମା ରୋଷେଇ କରିଦେବେ ଖାଇବେ।
ହଷ୍ଟେଲ ରେ ଆଉ ସେମିତି ଆଲାଉ କଣ ଅଛି ହଷ୍ଟେଲରେ ସେମିତି ନାହିଁ। ଆଉ ସେ ସେଠି ଗଲା ବେଳକୁ
ହା।
ଆଉ ଟିକେ ମାନେ ଅସୁବିଧା ହେଉଛି ଆମେ ଆମେ ଯେତିକି ପିଲା ଅଛୁ ସେଠି କଣ ମିଶିକି ଗଲାବେଳୁ ଛୋଟ ଛୋଟ ରୁମ୍ ଟା ତ? ମିଶିକି କଲୁ ହଁ ଆଉ ଏତେ ଆଇଟମ୍ ସେଠି ତମେ ପଢିବା ପାଇଁ ଅଛୁ ନା ଆଉ ଏତେ ଆଇ ଟମ୍ ବନେଇ ଖାଇ ହବ କି ଯାହା ଅଳ୍ପ କିଛି ଗୋଟେ କରିଦେଲେ ସେଟା ଇଏ ହେଲା।
ଯାହା ରାତି ବେଳକୁ ତମକୁ ଟାଇମ ହବ ନା ଯାହା ରାତି ବେଳକୁ ରୋଷେଇ ବାଷ କରିବ।
ହଁ ଯାହା ରାତି ବେଳକୁ ରୋଷେଇ ବାସ ଏବେ ତ କିଛି ସେ ଇଏ ନାହିଁ ଦେଖିବା। ଆଗକୁ ମୁଁ ତ ଭାବିଛି ଆଉ ଦି ତିନି ମାସ ପରେ ମାନେ ପଳେଇ ଆସିବି ଘରକୁ। ଘରକୁ ଆସିଲେ ଯାହା ଇଏ କରିବା ଆଉ।
ଆଉ ତମର ତମର ଯୋ ବୋଧେ ଟେଲର ଫେଲର ବୋଧ ମେସିନ୍‌। ପକେଇଛ ନା କଣ?
ହଁ ଆମ ଆମର ତ ନାହିଁ ମୋ ଘର ପାଖରେ ଜଣଙ୍କର ପଡିଛି। ଆମେ ସେଇଠି ଟିକେ ଶିିକାସିିକି କରୁ ଆଉ।
ଅହଁ ସେ କଣ ବନଉଛନ୍ତି ସବୁ। ମାନେ ଯେମିତି ଆମର ବ୍ଲାଉଜରିକା ହେଲା ଡ୍ରେସରିକା ହେଲା।
ହଁ ହଁ ସେ ସବୁ ବନଉଛନ୍ତି।
ହଁ ଆଛା ଶିଖିଲେ କେତେ ନଉଚନ୍ତି।
ଶିଖିଲେ ଶିଖିଲେ କଣ କେତେ ନେଉଚନି ତିନିଶହ କି ଚାରିଶହ ନଉଚନ୍ତି ନା କଣ।
ଆଚ୍ଛା। ଅଁ ହଁ। ନାଇଁ ମୋର ଗୋଟେ ଅଛନ୍ତି ଆମ ରିଲେଟିଭ ଗୋଟେ ଅଛନ୍ତି ସେ କହୁଥିଲେ ଶିଖିବା ପାଇଁ। ଆଉ ତାପରେ ଏତେ ମୁଁ ଦେଖିଲିନି କୋଉଠୁ ଯେ ମାନେ ଉ ପାଖ ବାଟ ହେଲେ କଣ ବର୍ଷା ଦିନେ କି ଜଲ୍ ଦି ଶିଖିକି ଆସିବ। ଦୂର ବାଟ ହେଲାଳକୁ ସେ ଟିକେ ଅସୁବିଧା ଇଏ ଆଜି ବର୍ଷା ଦିନ ଯାଇ ହଉଥିବ କି ନ ଯାଇ ହଉ ଥିବ ଅସୁବିଧା ନା ନାହିଁ ସେଥିପାଇଁ
ହଁ ଘର କଥା ଇଏ କିଛି କହିନା ତ ମୁଁ ତାଙ୍କୁ ଟୁକେ ପଚାରିକି ବୁଝିକି କହିବି କହିବି ଙ୍କୁ ଆଉ
ହୁଁ ହଉ ହଉ ତାହେଲେ ଠିକ ଅଛି ଆଉ।
ହୁଁ।
ହଁ ପଚାରିକି ବୁଝିକି କହିବ ଆଉ। ଆଉ ତମେ ତ ରୋଷେଇ ବାସ ତ ଆ ଆରମ୍ଭ କରି କରିବନି ନା।
ହଁ ହଁ ଭାତ ବସେଇ ପାଣି
ଆଜି ତ ଶନିବାର ତ ଅଛି ତମଁ କୁହୁଛି ତ ସ୍କୁଲୁ ଆସିବେଣି। ଆଚ୍ଛା ତମେ ତାଙ୍କୁ ମାନେ ଯୋଉ ଟ୍ୟୁସନ କରଉଛ ନା ସେମାନେ ଘରେ ସେମିତି ପଢୁଛନ୍ତି ସିଏ
ନାଇଁ ନାଇଁ ଟ୍ୟୁସନ ହ ଘରେ ବି ପଢୁଛନ୍ତି ଟ୍ୟୁସନ ହଉଛନ୍ତି। ହଁ।
ଯା ହଁ ଏବେ ଏବେ ଛୁଆଙ୍କୁ ଦେଖ ଉଁ କାରଣ କେ ଛୋଟ ଛୋଟ ଛୁଆ ଏବେ ପୁରା ଫୋନ ଦେଖିବାରେ ଏମିତି ମାତି ଯାଉଛନ୍ତି ଯେ ତାଙ୍କର ମାନେ ଆଉ ପଢା ପ୍ରତି ଆଉ ଏତେ ଧ୍ୟାନ ରହୁନି। ତାଙ୍କୁ ଟିକେ ଟ୍ୟଉସନ ପରେ ବି ତାଙ୍କୁ ଯଦି ଟିକେ ଘରେ ନ ଦେଖି ଥିବ। ସେ ପୁରା ମାନେ ଇଏ ପୁରା ବିଗିଡି ଯିବେ।
ହୁଁ।
ହ
ଏବେ ବି ଛୁଆଙ୍କର ବହି ଗୁଡା ସବୁ ମାନେ ଚେଞ୍ଜ ହେଇଯାଇଛି। ତାପରୁ ବହିରେ ସବୁ ଇଆଡୁ ସିଆଡୁ ପଶି ଯାଇଛି ଛୁଆଙ୍କର ଆଉ ମୁଡ଼ ବ ସେ ହଉନି ପଢିବା ପାଇଁ।
ହଁ ସେଟା ତ ଠିକ ଇଏ ଯେ ସେଟା ଯଦି କହୁଥିଲେ ନ୍ୟୁଜରେ ବି ଦେଖଉଥିଲା। ମାନେ ଠିକ ଠାକ କରିଦେବେ ବୋଲି। ଆ ତଥାପି ଏ ଯେତେ ଯାହା ହଉ ଆମ ତ ସାଙ୍ଗ ତ ପଢେଇବାର ଅଛି ନା।
ହଁ।
ଛୁଆଙ୍କୁ ପଢେଇବାର ଅଛି, ଛୁଆଙ୍କୁ ଭଲ କଥା ଶିଖେଇବାର ଅଛି। ନ ଶିଖେଇଲେ ଆଜି କି ଆଜିକା ଦୁନି ଯୋଭଳିଆ ହେଲାଣି ପାଠ ନ ପଢିଲେ କଣ କରିବେ ସେମାନେ?
ହଁ।
ଉଁ। ଆଚ୍ଛା ହଉ ତମେ ତାହେଲେ ଟିକେ ରୋଷେଇ କର ମୋର ଟିକେ ଗୋଟେ କଲ୍ ଆସଛି ମୁଁ ପଛରେ କଥା ହେବି ଆଉ।